ହ୍ୟାଲୋ ହଁ କଣ କରୁଛନ୍ତି?
ଏଇତ ସବୁ କାମ ସାରିକିଣି ଏଇନେ ଆସିଲି ଆଉ। ଆଉ ଗୋଟେ ଘଣ୍ଟା ଗଲେ ଖାଇବୁ।
ହୁଁ ହୁଁ।
ତମର କଣ ରୋଷେଇବାସ ସବୁ ସରିଗଲାଣି?
ହଁ, ଆମର ଭାତ ସେ ଆଜି ଚିକେନ ହେଇଛି। ଭାତ ଆଉ
ଭାତ, ଚିକେନ୍। ଆଉ ଚିକେନ ସହିତ ତ କିଛି ଦରକାର ନାହିଁ।
ହଁ ନାଇ ପାମ୍ଫଡ।
ତମର
ଆଉ କଣ?
ମୋର ଟିକେ ରୋଷେଇ ଟିକେ ଡେରି ହଉଛି ସକାଳୁ ମୋର ଗାଧଉଛି କାରଣ ସକାଳୁ ଉଠିବି ଛଅ ରୁ ପାଞ୍ଚଟା ଭିତରେ ଉଠ ଉଠିବି ଘଣ୍ଟାଏ ଖଣ୍ଡେ ଚାଲିବାକୁ ମତେ ଡ଼ା କହିଛନ୍ତି ମୁଁ ଘଣ୍ଟେ ଗୋଟେ ଘଣ୍ଟା ଚାଲିବି।
ଓହୋ ଯାହା ହଉ କଣ ଏକ୍ସରସାଇଜ କରୁଛନ୍ତି ଦେହ
ହଁ ନାଇଁ ଦେହଟା ଖରାପ ଯେହେତୁ ସେ ଚାଲିବା ପାଇଁ ଡାକ୍ତର ଆଡଭରଟାଇଜ ଅଛି ଆଡଭାଇଜ କରିଛନ୍ତି ଯେ ତମେ ଗୋଟେ ଘଣ୍ଟା ପ୍ରାୟ ଚାଲିବ କିନ୍ତୁ ସବୁଦିନ ମତେ ପ୍ରତ୍ୟେକ ସକାଳୁ ଚାଲିବାକୁ ପଡେ ତାପରେ ଉଠିକି ଆମର ଗାଈ ଅଛନ୍ତି ସେମାନଙ୍କୁ ବାହାରକୁ ଆଣିବୁ ସେମାନଙ୍କ ପାଖରେ ଖାଇବା ଦେବୁ ପୁଣି ସେମାନଙ୍କୁ ବାହାରକୁ ଚରିବା ପାଇଁ ଫିଟେଇବୁ।
ଗାଈଙ୍କୁ କଣ ଖାଇବାକୁ ଦଉଛନ୍ତି।
ଆମର ନଡା ଯୋଉ ବାଦାମ ଡଙ୍କ ଚିନା ବାଦାମ ଡଙ୍କ। ସେ ସବୁ ଖାଇବେ ଗାଈ ବିତ ବର୍ତ୍ତମାନ ଫ୍ରିରେ ମୁକ୍ତରେ ବୁଲୁଛନ୍ତି।
ହୁଁ ହୁଁ।
ହଁ ସାତଟାଠୋଉଁ ସେମାନେ ଯିବେ ସେମାନଙ୍କୁ ଦୁହାଁ ଦୁହିଁ ସାରିକିରି ଆଉ ମୁଁ ଗାଧେଇକି ଠାକୁର ପୂଜା ସାରିଲା ବେଳକୁ ମତେ ପ୍ରାୟ ନଅଟା ବାଜି ଯାଉଛି। ନଅଟା ନ ଟାରେ ମୋର ଟିଫିନ୍ ଦରକାର ମୁଁ ପୁଣି ଯାହାହେଲେ ମାନେ ରୁ ରୁଟି ଫୁଟି ପୁଣି କେତେକ କରିବି ସନ୍ତୁଳା କରିବି ତାକୁ ଖାଇବୁ ଖାଇକି ମତେ ମୁଁ ସେ ବ୍ୟବସ୍ଥା କରିକି ସମୂହ ରୋଷେଇ କଲା ବେଳକୁ ମତେ ଦଶଟା ବାଜି ଯାଉଛି ଆଉ ଦଶଟାରେ ଭାତ କରିବୁ ପୁଣି ସେମାନଙ୍କ ପାଇଁ ରୋଷେଇ କରିବି ମୋର ଅଲଗା ରୋଷେଇ ହବ ବିନା ଆଳୁରେ। ଆଉଁ ସବୁ ରୋଷେଇ ତାକୁ ସାରିଲାବେଳକୁ ମତେ ସାଢେ ବାରଟା ହେଇଯାଉଛି ଯୋଉ ଦିନ ଟିକେ ଆଇଁଷ ହବ ସେଦିନ ବହୁତ୍ ଡେରି ହେଇ ଲେଟ୍ ହେଇଯିବ। ଆଉ ଏମିତି କରିକି ଏଇ ସାଢେ ବାରଟା ହେଲା କାମ ସରିଲା ସବୁ ଖାଲି ଖାଇବାକୁ ଡେରିରେ ଆଉ ଖାଇବାରେ ନା ଟିକେ ନାହିଁ ଗୋଟେ ଘଣ୍ଟା ଯଦି ଟିଫିନ୍ ସରୁଛି ତାହାଲେ ଦି ଦିଟା ବାଜିଲେ ଯାଇଁ ଖାଇବା ସେଇଥିପାଇଁ ମୁଁ କହେ କିତ କାମ ନାହିଁ ଏଣିକି ବିଲବାରି ତ ସବୁ ରୁଆ ପୋତା ହବ ଆମର ବି ଘରେ ବି କେହି ନାହାନ୍ତି।
ସବୁ ଦିଟା ବେଳକୁ ଫେରିବେ, ଦିଟା ବେଳକୁ ଫେରିଲେ ସମସ୍ତେ ଖାଇବେ ପିଇବେ
କଣ ଚାଷ ବାସ ସବୁ ରୁଆ ହେଲାଣି?
ଆମର ଚାଷ ତ ହେଇନି ଅବଶ୍ୟ ହେଲେ ବିଲ ଗୁରାରେ ଆମର ବହୁତ୍ ପାଣି ଜମିକି ଅଛି।
ପାଣି ଟିକେ ଶୁଖିଲେ ସେ ପାଣି ଟିକେ ଛାଡିଗଲେ ତାପରେ ଟ୍ରାକ୍ଟର ତ ପଶି ପାରିବନି ଏତେ କାଦୁଅ ହେଇଛି ବିଲରେ। ପାଣି ଜମିଆ ବିଲ ଗୁଡାତ ତେଣୁକରି ଆଠ ଦିନ ଖଣ୍ଡେ ଅନେଇବେ। ତାପରେ ଦେଇକି ସବୁ ରୁଆପୋତା କରିଦେବେ ଆଉ ହେଇଯାଇଛି ବିଲ। ଚାଷ ଆଉ ଅଛି ନାଯୋଉରା ସାରଧ ଧାନ ଆମର ଯୋଉ ସାରଧ ଧାନ ଟା ସେଇଟା ଟିକେ ଲେଟ୍ ହବ କାହିଁକି ନା ସେପଟ ବିଲ ଗୁରାକରେ ଏଇନା ପାଣି ନାହିଁ ଆମର ଏଇ ସଠିଆ ଧାନଗୁରା ଆମର ସଠିଆ ଜମି ନବ ଆଉ ପାନ୍ ଧାନ ହବ ଏବେ ତ ନୂଆ ବିଭିନ୍ନ କିସମର ଧାନ ଆସ୍ ଛି ନୂଆ ଧାନ ସବୁ ଅଧିକ ଅମଳ କ୍ଷମ ଧାନ ସବୁ ଆସିଛି ସେଇଗୁରା ସବୁ ପକେଇବେ। ଆଉ ଯୋଉ ପଶି ପାଇଁ ଆମର ସେଇ ସ୍ଵର୍ଣ୍ଣ, କଳା ଚମ୍ପା। ଆଉ ସେ ଯୋଉ
କରାହବନି।
ନାଇଁ ସେଇ ଧାନ ଟା ଆମ ପଟେ ନାହିଁ ଆମର ତା ବଦଳରେ ଆମର ହୋଉଛି ସେଇଟା ଗୋଟେ କି ଧାନ ଗୋଟେ ନୂଆ ଧାନ କରିଛନ୍ତି ଯେ ବଢିଆ ଭାତ ସେ ଭାତ। ହୁଁ। ସ୍ବର୍ଣ୍ଣ ତ ଟିକେ ଇଏ ସେ ସ୍ଵର୍ଣ୍ଣ ଠୁ ଟିକେ ଉଞ୍ଚା ପାଗିଲି। ସେଇଟା ଆମର ବର୍ଷେ କରିଥିଲି ସେ ଧାନଟା ସେଇଟା କି ଧାନ ଅବଶ୍ୟ ତା ନା ମୋର ଭଲରେ ନାହିଁ ମୁଁ ସେଟା ହେନା ନାଆଁ ବୁରା ବୁଲି ଯାଇ ହେଲି।
ଆଉ ସେଇ ଧାନ ଗୁରା ଆମର କରନ୍ତି। ଆଉ ଚଳିବି ସେଇ ଧାନ ପଡିଛି ଏବେ ତ ନୂଆ ଧାନ ଖାଲି ଅଧିକ ଅମଳ ଏ ଏବେ ନୂଆ ଗୋଟେ ଆସିଛି ବ୍ଲାକ୍ ଡାଇମଣ୍ଡ ଗୋଟେ ଆମ ଧାନ ପଡଛି ସେଇରା ଟିକେ ଓଜନିଆ ଧାନ ବହୁତୁ ଓଜ ୱଟେ ଆସିବ ତାର ବହୁତୁ। ଅମଳ ବି ହଉଥିବ ସେ ଧାନ, ଆଉ ଏଇ ଧାନ ସବୁ କର୍ଚନ୍ତି ତାପରେ ଆମର ଧାନ ଚାଷଟା ଏଡେ ଷଠିଆ ଧାନଟା ହେଲେ ଆମର ଚିନାବାଦାମ ପାଇଁ ପ୍ରସ୍ତୁତ କରିବେ। ଫସଲ ପାଇଁ ପ୍ରସ୍ତୁତି ରହିବ ବିଭିନ୍ନ ପନିପରିବା ଚାଷ ହବ। ସେଥିପାଇଁ ଆମର ଏ ଧାନ ଟା ଏବେ ଲଗେଇଦେଲେ ସେ
କାଟିଦେବେ କୁଆଁର ସେପଟ ହେଇଯିବ କାଟୁ କାଟୁ ଆମର ଆସିନ ସେପଟ ହେଇଯିବ ସଇଲା ପରେ
ଧାନ କଟା କଣ ମେସିନ୍ ଦ୍ଵାରା କରୁଚନ୍ତି ନା ଲୋକଙ୍କ ଦ୍ଵାରା?
ମାନେ ଯୋଉ ଶୁଖିଲା ବିଲ ଯିଏ ମେସିନ କାଟିବ ଯିଏ କାଦୁଅ ବିଲ ସେଠି ତ ମେସିନ୍ ପଶିବନି ତେଣୁ ସେଠୁ ମୂଲିଆ ଆସିବେ ସେମାନେ କାଟିବେ ସେମାନେ ପଇସା ନେବେ ବୋଧେ ଦିନକୁ ତାଙ୍କର ଗୁଣ୍ଠ ହିସାବରେ ନେଇଯିବେ ଆମେ ଏତିକି ଗୁଣ୍ଠ କାଟିବୁ ଆମକୁ ଏତିକି ପଇସା ଦରକାରେ ସେଇ ହିସାବ ଦେଇଦବା ତାପରେ ଆଉ ମେସିନ୍ ପଶିବ ତାର ଏକାଥରେ ଅମଳ କରିଦବ ଭଲ ହେଲେ ଆମ ବିଲ ବାଡି ମେସିନ୍ ପଶି ପାରେନି
ଆମର ମଝିରେ ସାଇଡ ପାଖ ବିଲ ସିନା ସେମାନେ ଆଗ କାଟିଲେ ଆମ ବିଲକୁ ଯିବ ସେମାନେ ସବୁ ବଡ ଧାନ କରି ଆଉ ଆମରତ ତାଙ୍କୁ ମୂଲିଆ ଲଗେଇକି କାଟି ଦିଅନ୍ତି ତାପରେ ମୂଲିଆ ଲଗେଇକି କାଟିଲେ ଆମର ନଡା ଟା ସଂଗ୍ରହ କରିବାକୁ ଟିକେ ସୁବିଧା ହୁଏ ଆମର ଗାଈ ପାଇ ହଁ ଆଟା ବିଲେଇ ହଁ ବିଲେରେ ରହିଲା ମାନେ ସାଙ୍ଗ ସାଙ୍ଗେ ନଡା ଟା ଶୁଖେଇବାକୁ ଅସୁବିଧା କାଦୁଅ ବିଲରେ ତେଣୁ ଆମର ହା ହା କାଟିଦେବ ମଣିଷ କାଟି ଆଣି ଘରେ ରଖିଦବ ସେଇ ମେସିନ୍ ଅମଳ କରିବ ହେଲେ ସେ କଟା ମେସିନ୍ ଅଲଗା ଆଉ ପେଡା ମେସିନି ଅଲଗା ଆଉ
ହୁଁ ଆଉ ଧାନ ବସଉଚନ୍ତି ନା ମାନେ
ଅନା ଧାନ ଟା ଆମର ବସେଇବୁ ବଏଲର କୁ ଦବୁନୁ ଆମର ଧାନ ଟା ନିଜେ ବସେଇବୁ ତ ମଣିଷ ସେ ଲୋକ ସବୁ ବସିବେ ବସେଇ ଦେବେ ଆମର ଏକ ଅଂଶା ନୁହଁ ଆମର ଦୋ ଅଂଶା ଧାନ
କେମିତି ବସାଯାଏ ଧାନ ଟା କେମିତି ବସା
ଆମର ମାନେ ଧାନ ଟା ଆମର ଗୋଟେ ପାକେଟ ଧାନ ଗୋଟ ହାଣ୍ଡି ଅଛି ସେଥିରେ ପ୍ରାୟ ତିରିଶ ଗୁଣ ଧାନ ଧରିବ ବିସବନ୍ ଧାନରେ ଗୋ ଟେ ଦି ବାଲଟି ପାଣି ଦିଆଯିବ ତାପରେ ଧାନ ଟାକୁ ତଳୁ ତମର କା ଠ ଜାଳ କି ନଡା ଜାଳ ଯାହା ତମର ଜାଳେଣି ଯାହାକୁ ଯୋଉଟା ସୁବିଧା ଜାଳେଣି ଯାହା ପାଖରେ ନଡା ସୁବିଧା ଅଛି ଯା ପାଖରେ କାଠ ସୁବିଧା ଅଛି ସେମାନେ ଜାଳିବେ ବାମ୍ଫ ହେଇଯିବ ପୁରା ଧୂଆଁ ଭଳିଆ ବାମ୍ଫ ଉଠିବେ ସେ ବାମ୍ଫ ଟା ହେଇସାରିଲା କିଛି ସମୟ ଛାଡିଦେବେ ଛାଡିଦେଲା ପଲେ ଉପରେ ଯୋଉ ବାମ୍ ଧାନ ଟା ସେଟା ଗୋ ଟେ ଜାଗା ରଖିଥିବା ବଡ ଜାଗା ରେ ସେଥିରେ କାଢ଼ିବୁ
ହୁଁ
ଆଉ ତାପରେ ସଭା ତଳ ଉପାନ ଆଉ ଗ ଉପରେ ବସିବେ ସେ ଉପର ଧାନକୁ ତଳେେଇ ଦବ ଆଉ ତଳ ଧାନଟା ସବା ଉପରେ ଦବ ମଝି ଧାନ ଟା ତ ମଝିରେ ରହିବ ଆଉ ଦେ ଫୁଣି ଥରେ ଡାଳିବାକୁ ପଡିବ ସେ ଗୋଟେ ଦିନ ପାଣିରେ ପଡିଗଲେ ବି ସକାଳୁକୁ ପ୍ରାୟେ ବାର ଘଣ୍ଟା ପାଣିରେ ପଡେ ଭଲ ଚାଉଳ ହବ ଆମର ସେ ବାର ଘଣ୍ଟା ପକେଇ ଦଉ ପାଣିରେ ଆଜି ସକାଳ ସାତଟାରେ ପକେଇ ବସେଇଛୁ କାଲି ସକାଳ ସାତଟାରେ ବସିବ
ପାଣି ଭିତରେ ବାର ବାର ଘଣ୍ଟା ପୁରା ଧାନ ବୁଡିକି ବୁଡିକି ରହିବ।
ହଁ ଧାନଟା ପାଣି ଖାଇବ ଯେତେ ପାଣି ଖାଇବ ଚାଉଳ ଟା ସେତେ ଭଲ ଆସିବ। ଆମର ସେ ବାର ଘଣ୍ଟା ଲେଖା ପକେଇଦେଇକି ଆଜି ସକାଳ ସାତଟାରେ ପ ଉଁ ଉଁ ସେ ସାତରାତି ଠିକ୍ ଆମର ସେ ଚାଉଳ ଟା ପ ରହେ ବର୍ଷ ସାରା କିଛି ପୋକ ଜୋକ କିଛି ଲାଗିବେନି। ଭାତ ବି ଆଜି ଉ ଭଲ ହବ ପଖାଳ ଖାଇବାକୁ ସେ ଭାତ ଟା ଖରା ଦିନେ ପଖାଳ ପାଇଁ ବଢିଆ ହବ। ଆମର ଏଇପଟେ ସେମିତି ବର୍ଷା ହୁଏ ଆଉ ଦୋମ୍ ସାଦାନ କିନ୍ତୁ ଆମେ ଜାଣୁ ସେପଟେ ଏକମ୍ ହଁ
ପଖାଳ ଦିବସ କର ମାର୍ଚ୍ଚ କୋଡିଏ ରେ ପଖାଳ ଦିବସ କର।
ହଁ ପଖାଳ ତ ଓଡିଆଙ୍କର ସେଇଟା ହଉଛି ପ ପ୍ରଧାନ ଖାଦ୍ୟ। କାରଣ ପଖାଳ ଏମିତି ପଖାଳ ଏମିତି ଗୋଟେ ଖାଦ୍ୟ ଯୋଉଟା କିି ଆମ ନର୍ମାଲ ହାଇ ଟୁ ଲୋ ସମସ୍ତ ତମ ପାଇଁ ସେଇଟା ସୁବିଧା ହେଇପାରିବେ ମାନେ ଆମର ସାଧାରଣ ଓଡିଆ ଜା ଯି ବହରେ ପଖାଳ ଅଛି ତ ଟେନ୍ ସନ୍ ନାହିଁ। ଖାଇ ମାନେ ତା ଦେଇଁ ତରକାରିର ଟେନସନ୍ ନଥାଏ।
ହଁ ଆମର ଯୋଉ ରୀତିନୀତି ଆମର ତୀର୍ଥଯାତ୍ରା ପ ପରମ୍ପରା କୁ ନେଇକି ତ ଆମକୁ ଓଡିଆ ଭଳି ଲୋକ ଲୋକ ଜାଣନ୍ତି ନା କଣ।
ହୁଁ ହୁଁ କିନ୍ତୁ ପଖାଳ ଗୋଟେ ଏମିତି ଖାଦ୍ୟ ଆମ ଓଡିଆଙ୍କର ସେମାନଙ୍କ ସେଇ ସେ ଖାଦ୍ୟ ଟା ଯଦି ଘରେ ରୋଷେଇ ହେଇଛି ତମର ଟେନ୍ ସନ୍ ନାହିଁ ଆଜି ବିପଦ ଆପଦ ରେ ଭଲ ମନ୍ଦ ମାନେ ତାକୁ ସବୁ ଶ୍ରେଣୀର ଲୋକ ବି ୟୁଜ୍ କରିପାରିବେ। କିନ୍ତୁ ସମସ୍ତଙ୍କ ପାଇଁ ହୁଏତ ଗରମ ଭାତ ସୁବିଧା ନହେଇ ପାରିଲେ ପଖା ପଖାଳ ଭାତଟା ରେ ଲୋକ ଚଳିଯିବେ। ଆଉ ସେଇଟା ଆମ ଓଡିଆର ସେଇଟା ଜଗନ୍ନାଥଙ୍କ ଗୋଟେ ପଖାଳ ଖିଆ ଅଛି ତାଙ୍କର
ହୁଁ ଜଗନ୍ନାଥଙ୍କ ଭୋଗ ଭୋଗ ଅବ ଅବଢା ଟଙ୍କଟୋରାଣୀ ହୁଁ।
ତାଙ୍କର ପଖାଳ ଗୋଟେ ପର୍ଟିକୁଲାର ତାଙ୍କର ମଲ୍ଲି ପଖାଳ ଗୋଟେ ଠାକୁରଙ୍କର ଥାଏ ସେଇଟା ହେଉଛି ମଲ୍ଲି ପଖାଳ ତାଙ୍କୁ ସିଏ ବି ଠାକୁର ବି ଏ ଦେଶର ଠାକୁର ବି ପଖାଳ ଖାଆନ୍ତି ସାଧାରଣ ଲୋକଙ୍କ ପାଇଁ ସେ ପଖାଳ ଖାଆନ୍ତି। ପଖାଳ ଖାଇବାଟା ବି ଠାକୁର ବି ଆସିଛନ୍ତି ପମୁ ଲୋକଙ୍କ ଘରକୁ। ମାନେ ଭକ୍ତଙ୍କ ପାଖକୁ ସେ ପଖାଳ ପାଇଁ ବି ଆସିଛନ୍ତି ଜି ସାଧାରଣ ଲୋକ ଯେତେବେଳେ ମାନେ ଆମେ କରି ବେ ଆମ ହିସାବରେ ଆମେ ବନ୍ଧୁଡ଼ାକୁଛେ ନିମନ୍ତ୍ରଣ କରୁଛେ କିନ୍ତୁ ସାଧାରଣ ଲୋକ ବି ତାଙ୍କ ହିସାବରେ ସେ ସିଏ ବି ଦେଖନ୍ତି ଭଗବାନ ବି ପଖାଳ ଖାଇବାକୁ ଆସିଛନ୍ତି ଭକ୍ତଙ୍କ ପାଖକୁ। ସିଏ ବି ଆସନ୍ତି। ହଁ ପଖାଳ ଯୋଉଟା କଲା ପଖାଳ ଆଉ ପଖାଳ ଖଟା ଏଇ ଶାଗ ପଖାଳ ଖଟା ଶାଗ ପଖାଳ ଖାଇକି ଓଡିଆ ଆଜି ବଢିଆ। ଶାଗ ପଖାଳ ବୁଝୁଛନ୍ତି ଶାଗ ଆମ ପଟେ ତମ ପଟେ ଶାଗ ସବୁ କଣ କଣ କେମିତି? କି ପ୍ରକାର ଶାଗ ସବୁ ଅଛି ବାଡ଼ି ଘରେ?
ହ ସୁଜୁନା ଶାଗ, ମଗୁନା ଶାଗ, ଆଉ ସୁନୁ ସୁୁନିଆ ଶାଗ। ଆଉ ଯୋଉ ଖଡା ପତ୍ର ଶାଗ କୁହନ୍ତି ଗୋଟେ ବଡ ବଡ ପତ୍ର। ପତ୍ର ଯୋଉ ଖଡା ପତ୍ର ଶାଗ ଆଉ ଉଁ ଏଁ ଏମିତି ସବୁ ଆଉ
ଆମର ସଜନ
ହୁଁ।
ଆମ ଗୁନ ନା କଳମ।
ହଁ। ହ୍ୟାଲୋ। ହାଲୋ।
ହଁ ସୁନସୁନିଆ, ମଦରଙ୍ଗା ଆଉ
ହଁ। ହାଲୋ।
ମୁଁ ଫୁଣି ଦଉଚି ବୁଣାକଳମ କଟାକଳମ ଆଉ ଏ ଯୋଉ
ହୁଁ ନାଇଁ ଶାଗ ଭଲ ମାନେ ସମସ୍ତେ ଖାଆନ୍ତି।
ହୁଁ ନାଁ ମୋର କେବଳ ସଜନା ଶାଗଟି ହିଁ ମତେ ଭାରି ଭଲଲାଗେ କଳମ ସଜନା ସୁନସୁନା।
ଆଉ ଯୋଉ ଶାଗ ଗୋଟେ ଖରଡା ହୁଏ ଆମ ଓଡିଆ ଓଡିଆଙ୍କର ଗୋଟେ ଖରଡା
ଖରଡା ହଁ ଶାଗ ଖଡା ଥାଏ ହଁ ଆମ ପଟେ ବି ହୁଏ ହଁ ଖରଡା ଶାଗ। ଶାଗ ଖଡା
ହଁ ସେଇଟା ସେଇଟା ମୋର ସବୁଠୁ ପ୍ରିୟ।
ହୁଁ ସେ ଦି ପ୍ରକାର ଶାଗ ତାକୁ ସବୁ ପ୍ରକାର ଶାଗ ଖଢା ହେଇପାରିବ ହଁ ଆଉ ବୋଇତାଳୁ ଡଙ୍କ ରେ ତମର ହୁଏତ ତା ଦିହରୁ ଗୋଟେ ଗୁଣ୍ଡ ଦିଆଯାଏ। ବୋଇତାଳୁ ସାଙ୍ଗୁ କି ପତ୍ର ସାଙ୍ଗରେ ବୋଇତାଳୁ ବି ଥିବା ଦରକାରେ। ହଁ ହଁ ବିରି ବିରି ଗୁଣ୍ଡ ଟା ହଉଚି ଟେଷ୍ଟେ କରିବ ତାର।
ଚାଉଳ ହଁ ବିରି ଅରୁଆ ଚାଉଳ ଟିକେ ମିକ୍ସ ମିଶେଇକିରି ଆଉ। ହୁଁ ଆଉ ରସୁଣ କଞ୍ଚାଲଙ୍କା ହଁ। ରସୁଣ କଞ୍ଚାଲଙ୍କା ଛିଙ୍ଗ୍
ହୁଁ ସିଏ ତ ତାର ସାଙ୍ଗ ଆଉ। ହୁଁ ପଖା ସିଏ ପଖାଳ ଭାତକୁ ଶାଗଭଜା କଞ୍ଚାନଙ୍କା। ସେ ଆର ଟେଷ୍ଟ ଦୋଶରା ଯେମତି ଓଡିଆଙ୍କର ମାନେ ଚାହା। ମାନେ ଖି ଚାହା ସାଥିରେ ମୁଢି ଚାହା ଆଉ ମାନେ ଖାଲି କ୍ଷୀରେ ଖାଲି କ୍ଷୀରେରେ ଚାହା ଯେଦି କରିଥିବ ମୁ ଭାଗ ମାପ ଠିକଥିବ ମୁଠେ ଭୁଜା ସେହି ସେ ଓଡିଶାର ଲୋକଙ୍କ ଭାରି ପ୍ରିୟ ସେ। ଆଉ ଏଇଟାଇପ୍ ର
ଆ ବାରିପଦାରେ ଯେମତି ମୁଢି ମାଂସ। ଆମର ସେମତି ଆ ଆମର ସେମତି ମାନେ ବରା ମ ଟର ତରକାରୀ ଚକୁଳି ପିଠା ଟା।
ଏପଟେ ଆମର।
ହଁ ସବୁତ ହଁ ଆଉ ବରା ଘୁ ମଟର ତରକାରୀ ହୁଏତ। ଆମର ବିରିରେ ବରା କରୁ। ଆଉ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ବରା ବି ହେଇପାରିବ। ଦହିବରା ହେଇଚି ତାପରେ ହୋଇଚି ଏଇ ଯୋଉ ଏବେ କାଲି ତୁରେ ବର୍ତ୍ତମାନ ରୀତୁ ଅନୁସାରେ ଆମର ଯୋଉ ତାଳ ଆସୁଚି ଫଳ ଗୋଟେ ଥାଏ ତାଳ। ବୁଝିପାରିଲେ ନା ତାଳରେ ତାଳରେ ଯେ ତେ ପ୍ରକାର ଆଇଟମ୍ କରିବ ସେ ସବୁଗୁରାକ ଆଇଟମ୍ ଭଲ ଲାଗିବ ଖାଇଆକୁ। ତାଳରେ ଗୁଲୁଗୁଲା ବି ଭଲ ଲାଗିବ ପୋଡପିଠା ବି ଭଲ ଲାଗିବ ଯନ୍
ସ୍ଵାଦ ବହୁତୁ ସ୍ଵାଦ ତାଳର ଯୋଉ ଗୁଲୁଗୁଲା ଟା ଏଇ ଯୋଉ ପକୁଡି ଭଳିଆ ସେ ସେ ବହୁତୁ ଉଁ ସ୍ଵାଦ। ବହୁତୁ ସ୍ଵାଦ ତାର ସ୍ଵାଦ ତା ସ୍ଵାଦ ପୁରା ନିଆରା।
ହଁ ସେଇ ତାଳ ଗୁଲୁଗୁଲା ତାଳ ପକୁଡି ତାଳର ସବୁ ଗୁଲୁଗୁଲାଟା ଭାରି ମତେ
ସେଟା ମାନେ ସେ-ଉଁ ଇଏ ଅନୁସାରେ ମାସ ଅନୁସାରେ ସେ ଫଳଟା ହିଁ ଇଁ ମାନେ